ହ୍ୟାଲୋ।
ହୁଁ ଶୁଭ ସନ୍ଧ୍ୟା।
ହଁ ତମକୁ ବି।
ହୁଁ ତମର କଣ ସଞ୍ଜ ଦି ଆଉଥିଲ?
ହଁ ମୁଁ ଏବେ ସନ୍ଧ୍ୟା ଦେଇକି ଆସିଲି। ଆଉ ତମର?
ହଁ ଆମର ଆଉ।
ତମର ବଦି ହଁ କୁହ ଏବେ ଶୁଭିଲା।
ହଁ ହଁ।
ତମର ସନ୍ଧ୍ୟା ଦେଇ ସାରିଲାଣି?
ହଁ ମୋ ମା ଏବେ ଦଉଥିଲେ ସଞ୍ଜ ହଉ ମୁଁ ତ ଦଉନି ମୁଁ ମୋର ବାହାରେ ବସିଛି ମୋବାଇଲ ଟିପୁଛି ଏୟା
ଓ ହୋ। ଆଉ କଣ ଖାଇଥିଲ?
ମୁଁ ଆଜି ଖରାବେଳେ ଖାଇଥିଲି ଭାତ ହଁ ଶାଗ ଭଜା ଆଉ ଆଉ କଣ ଖାଇଥିଲି? ମନେ ପଡୁନି ହଁ ପୋଟଳରେ ଯୋଉ ଆମର କଲରା ଭ ପଡିକି ହୁଏ ନା ଭଜା ସେଟା ଆଉ କଣ କହିଥିଲି ହଁ ଆଉ ଗୋଟେ କଣ ଡଙ୍କ ତରକାରୀ ଡଙ୍କ ତରକାରୀ ଭଳି ଆଉ ଗୋଟେ କଣଟେ ଥିଲା ସେଟା ଖାଇଥିଲି
ଆଉ ଆଉ ଆଉ କଣ ମୋର ମନେ ପଡୁନି କଣ ଖାଇଛି ମଝିକ ମାନେ ତଳେ ଥିଲି ନା ଧଉଡିକି ଛାତ ଉପରୁ ଯାଇଥିଲା ମୋ ଦେଉଟା ଖାଲି କ କହି ହେଇଗଲା।
ହଁ।
ଏବେ ଦେଖିଲେ ମାନେ ଆକାଶରେ ଚଢେଇ ପୁରା ବହୁତ ସାରା ଚଢେଇ ପୁରା ସାଇଜି ଇକି ପୁରା ଯାଉଛନ୍ତି ଯେମତି ଗୋଟେ ତୀର ଗଲା ଭଳିଆ ନୁହଁ ନା ସେମି ତିଆ ପୁରା ଯାଉଛନ୍ତି ପୁରା ସାଇଜ
ଏବେ ତ ସନ୍ଧ୍ୟା ସମୟ ପୁରା ଶାନ୍ତ ସମୟ ସେ ଚଢେଇ ଗୁରାକ ହଁ ଶବ୍ଦ ଗୁଡା ଶୁଣିବାକୁ ବହୁତ ଭଲ ଲାଗୁଛି।
ହ ଜାଣିଛ ଏଇ ଯୋଉ ସଞ୍ଜ ସମୟକୁ ଆଉ କଣ କୁହାଯାଏ?
ଆଉ କଣ?
ଗୋଧୂଳି ସମୟ ମାନେ ଏଇ ସମୟରେ କଣ ଗାଈ ମାନେ ଚରିବାକୁ ଯାଆନ୍ତି ସକାଳେ ଏଇ ସମୟରେ ସେମାନେ ଘରକୁ ଫେରନ୍ତି। ଚଢେଇ ମାନେ ସବୁ ମାନେ ତାଙ୍କ ଘରକୁ ଆସନ୍ତି ଫେରନ୍ତି ସେଥିପାଇଁଙ୍କୁ ଗୋଧୂଳି ସମୟ କୁହାଯାଏ ଆଉ
ହଁ ମୁଁ ବି ପଢିଥିଲି ଗୋଧୂଳି ସମୟ ଆଉ ସାୟଂ କାଳ ବୋଲି କୁହାଯାଏ। ଆମ ଦେଶରେ ଏବେ ଯୋଉ ହଁ ମୁଁ ଖାଇଥିଲି ଏଇ ବରା ଘୁଗୁନି ଖାଇକି ଆସିଲି।
ଏବେ ସଞ୍ଜ ବେଳେ ଖାଇକି ଆସିଲ।
ହଁ ସନ୍ଧ୍ୟା ଦେଇ ସାରିକି ଖାଇକି ଆସିଲି। ବାପା ନେଇ ଆସିଥିଲେ ତା ଘରକୁ ସେଇଥିପାଇଁ
ତମ ବାପା ସବୁବେଳେ ଆଣନ୍ତି।
ମାନେ ବାହାର ଜିନିଷ ଖାଇଲେ ଦେହ ଖରାପ ହୁଏ ବୋଲି ପାଟି କରନ୍ତି କିନ୍ତୁ କେବେ କେବେ ନେଇ ଆସନ୍ତି ଆ ଶନିବାର ଘରେ ତ ସେଇଥିପାଇଁ ନେଇ ଆସିବେ।
ଓ ମୋ ବାପା ବି ସବୁବେଳେ ସଞ୍ ବେଳେ ମାନେ କିଛି ନା କିଛି ଆଣନ୍ତି ମାନେ କେତେବେଳେ ଗୁପଚୁପ ଆଣନ୍ତି। କେତେବେଳେ ଚାଟ୍ ଆାଣନ୍ତି। ଆଉ କେତେବେଳେ ସୋଲା ଆମର ଯୋଉ ବାର ମଧ୍ୟ ଯୋଉ କହନି ନା ସବୁ ପ୍ରକାର ସୋଲା ସେ ମୁଗ ସବୁ ପ୍ରକାର ମିଶିକି ହୁଏ ହଁ ସେ ଟାଣନ୍ତି। ଆଉ ଗୋଟେ କଣ କହୁଥିଲା ଆମ ଦେଶରେ
ବହୁତ ଗରମ ହଉଥିଲା ଯେତେବେଳେ ବର୍ଷା ହେଇ ପଡିଲା ଟିକେ ଥଣ୍ଡା ଲାଗିଲା।
ହଁ ହଁ ଥଣ୍ଡା ତ ଏବେ ଟିକେ ହେଲା। ମାନେ ତମେ ଗୋଟେ କଣ ବୋଧେ ପ୍ରଶ୍ନ ଗୋଟେ ପଚାରିଥିଲ ମାନେ ଆମ ଦେଶରେ ଗୋଟେ କଣ କହୁଥିଲ?
ହଁ ମୁଁ କହିଲି ଯୋଉ ଆମ ଦେଶରେ ଏଇ ଯୋଉ ଜନସଂଖ୍ୟା ବହୁତ ବେଶୀ ବଢି ଯାଇ ଛନ୍ତି।
ହଁ ସେଥିପାଇଁ ହଁ ସେଥି ସେଥି ପାଇଁ ତ ଆମର ଗଛ କଟା ହଉଛି ଆଉ ଗରମ ଯୋଉ ଯାତ୍ରାରେ ହବା କଥା ତା ଠାରୁ ଅଧିକ ହଉଛି।
ହଁ। ଆମ ବିଶ୍ଵରେ ତ ସବୁଠାରୁ ଅଧିକ ଜନସଂଖ୍ୟା ମଧ୍ୟରୁ ଗୋଟିଏ ହଉଛି ଆମ ଭାରତ।
ଗୋଟିଏ ମାନେ ପ୍ରଥମ ସ୍ଥାନରେ ହଉଛି ଆମ ଭାରତ ମାନେ ଆଗରୁ ତ। ତୃତୀୟ ସ୍ଥାନରେ ଥିଲା ଏବେ ବହୁତ ଉପରକୁ ପଳେଇ ଆସିଲାଣି।
ଆଉ କୋଉ ଏଥିରେ ସ ପ୍ରଥମ କୁ ଆସୁ କି ନ ଆସୁ ଜନସଂଖ୍ୟାରେ ତ ଆସିଗଲା ଆଉ। ହଁ ର ଅର ଅର୍ଥନୀତି କେ ତ୍ରରେ ବି ଏବେ ଉଁ ଚତୁର୍ଥ ସ୍ଥାନରେ ଥିଲା ତୃତୀୟ ସ୍ଥାନକୁ ଆସିଥାନ୍ତା କିନ୍ତୁ ପୁଣି ଖସିଗଲା।
ହଁ। ଆଉ ଯୋଉ ଅଧିକ ଜନ ସଂଖ୍ୟା ହେଲେ କଣ କଣ ସବୁ ସମସ୍ୟା ହୁଏ କହିଲ।
ଅଧିକ ଜନସଂଖ୍ୟା ହେଲେ ତ ଉଁ ପ୍ରଥମତଃ ଆମର ଜାଗାର ଅଭାବ ପଡିବ। ଆଉ ଉଁ ଜାଗାର ଅଭାବ ପଡିବ ଆଉ ଆମର। ଉଁ ଲୋକମାନେ ଘର କରିବା ପାଇଁ ଗଛ ଗୁଡା ସବୁ କାଟିବେ। ବହୁତ ମାତ୍ରାରେ ଏ କାଠର ବ ବ୍ୟବହାର କରିବେ ବହୁତ ମାତ୍ରାରେ ଯାନବାହାନ ଆଦିର ବ୍ୟବହାର କରିବେ। ଯାହା ଫଳରେ ଆମ ହଁ। ହଁ ସ ବେକାରୀ ବଢିବ ଖାଦ୍ୟର ଅଭାବ ହବ ସବୁର ଅଭାବ ହବ। ଆଉ ଆମର। ଯାନବାହାନ ବ ବ୍ୟବହାର କରିବା ଦ୍ଵାରା ଆମ ଅ ପ୍ରକୃତିରେ ମଧ୍ୟ କିଛି ତାର। ଖରାପ ପ୍ରଭାବ ପଡିପାରେ ଯେମିତି। ଯାନବାହାନ କଳକାରଖାନା ହୁଁ ଯାନବାହାନ କଳକାରଖାନା ବ୍ୟବହାର। ଦ୍ଵାରା ଆମ ବାୟୁମଣ୍ଡଳରେ ବହୁତ ସାରା ବିଷାକ୍ତ କ୍ଷ କ୍ଷତିକାରକ କ ବାୟୁ ମାନେ ମିଶିଥାଏ। ଯାହା ଫଳରେ ଆମ ବାୟୁ ବି ନଷ୍ଟ ହବ ଧ୍ୱନି ବି ନଷ୍ଟ ହବ ମୃତ୍ତିକା ବି କ୍ଷୟ ହ ବ ମାନେ ସବୁ କିଛି। ଖରାପ ହବ କିନ୍ତୁ ଯଦି ଜନସଂଖ କି ମାନେ ଲୋକମାନେ ଠିକ। ଟା ବୁଝିବେ କୋଉଟା ଠିକ କୋଉଟା ଭୁଲ ସେଟା ବୁଝିବେ। ଯେମିତି କାମ କରିବା ଉଚିତ ଯୋଉଟା ଆମ ପ୍ରକୃତି ପାଇଁ ଭଲ ଯଦି ସେମିତି କରିବେ ତେବେ ଭଲ।
ହୁଁ
ଗଛ ଲଗେଇବେ ତାହେଲେ ଭଲ।
ହଁ ସେମାନେ ବି ଯୋଉ ସେମାନଙ୍କୁ ସଚେତନ କରିବା ପାଇଁ ହେଲେ ଶିକ୍ଷାର ପ୍ରସାର କରି ବା ଉଚିତ ଆଉ ଯୋଉ ପରିବାର ନିୟୋଜ ନ କୁ ପ୍ରୋତ୍ସାହନ କରିବା ଉଚିତ। ଆଉ ସରକାରୀ ଯୋଜନା କୁ ଯେପରି ମାନେ ଭଲ ଭାବରେ କାର୍ଯ୍ୟକାରୀ। କରିବେ ଆଉ।
ହଁ ହଁ ଏଟା ଠିକ କଥା। ଆ ଏମିତି ବି ମାନେ କିଛି ଲୋକ ଅଛନ୍ତି ଦେଖିବ ସରକାରୀ ଯେତିକ ସବୁ ତାଙ୍କର। ଅ ପ୍ରପର୍ଟି ଥିବ ବା ଯୋଉ ଜିନିଷ ଗୁରା ସରକାରଙ୍କ ଦ୍ଵାରା। ତିଆରି କରାଯାଏ ରାସ୍ତା ଘାଟ ହଉ ଯାହା ବିି ହଉ ତା ଧି ଯଉ ଗୁରା। ଦେଖିବ କିଛି ଲୋକ ଅଛନ୍ତି ତାକୁ ନଷ୍ଟ କରୁଥିବେ ତାକୁ ମାନେ ଖରାପ ଉଁ। ଖରାପ କରୁଥିବେ ତାକୁ ନିଜେ କରିବେ କିନ୍ତୁ ସରକାରଙ୍କ। ଉପରେ ଦୋଷ ଦେବେ ସରକାରଙ୍କ ଦୋଷ ସର କାରଙ୍କ ଉପରେ ଦୋଷ ଦେବା ପୂର୍ବରୁ ନିଜକୁ ଧରେ ମାନ ଠିକ କରିବା ଆବଶ୍ୟକ ମାନେ ଭାବିବା କଥା କି ମୁଁ ଯୋଉଟା କରୁଛି ସେଇଟା ଠିକ ନା ନାଇଁ ତା ପରେ ଯାଇକି ଆମେ କାହାକୁ କହିପାରିବା।
ହଁ ଠିକ କଥା।
ତମର ସେଠି ଉଁ କୀର୍ତ୍ତନ ହଉଛି କି।
ହଁ ସେ ଯୋଉ ଆମର ଜଗନ୍ନାଥ ଠାକୁର ଅଛନ୍ତି ମାନେ ତିଆରି ହଉଛନ୍ତି ତ। ଆ ସେଇଥିପାଇଁ ଏଠି ସନ୍ଧ୍ୟାବେଳେ ଡେଲି କୀର୍ତ୍ତନ କରିଛନ୍ତି।
ଭଲ କୀର୍ତ୍ତନ କଲେ ବି ମନ ଶାନ୍ତ ହବ। ଆ ମାନେ କିଛି ଖରାପ ଚିନ୍ତାଧାରା ବି ଆସିବନି। ଭଲ ଆଉ କୀର୍ତ୍ତନ କରିବା ଦ୍ୱାରା ଯୋଉ କୀର୍ତ୍ତନ ଟା ଆମ ହାତରେ ଆମେ ବଜାନ୍ତି ଦି ହାତ ହାତକୁ ଦି ହାତ ଯୋଉ ବାଡାନ୍ତି ତାହା ଦ୍ଵାରା ଆମ ଆଙ୍ଗୁଠିରେ ମଧ୍ୟ ଭାଇବ୍ରେସନ ହୁଏ ଗୋ ଗୋଟେ ଶବ୍ଦ ହୁଏ ଯୋଉଟା ମାନେ ଆମେ କଣ ଜାଣିଛ ଆମ ଆଙ୍ଗୁଠିରେ ହିଁ ମାନେ ଆଙ୍ଗୁଠିରୁ ଆରମ୍ଭ କରି ମୁଣ୍ଡ ପର୍ଯ୍ୟନ୍ତ ଆମର ସି ଶୀର ନଥାଏ କି ଯୋଡି ହେଇକି ଯଦି ଆମେ କୀର୍ତ୍ତନ କରିବା ତାହେଲେ ସେଇଟା ଆମ ମସ୍ତିଷ୍କ ଉପରେ ଭଲ ପ୍ରଭାବ ମଧ୍ୟ ପକାଏ ଆମ ସ୍ମରଣ ଶକ୍ତି ବଢିବ
ହଁ ମାନେ ଯେମିତି ଗୋଟେ ପଜିଟିଭ ଭା ମୁଁ ଯୋଉ ଆସିବ ଦେହକୁ।
ଥିବ ମାନେ ଜଣେ ଜଣେ କହୁଥିଲେ କି ତାଳି ମାରିବା ପାଇଁ ତାଳି ମାରିବା ଦ୍ଵାରା କଣ ଆମ ହାତ ହାତର ସ ହାତଟା ହାତରେ ବାଢେଇ ହବ ତା ଦ୍ଵାରା ବି ଆମ ଶୀର ପ୍ର ପ୍ରଭାବ ପଡିବ ଏଟା ବି ଆ ଦ୍ଵାରା ଆମ ଦେହ ବି ଭଲ ରହିବ।
ହଁ।
ଆଉ ତମ ଆଡେ ସବୁ ପବନ ଦଉ ନା ଦଉଛି ନା ନା ଗ
ନା ବେଶ ବେଶି ଜୋରରେ ହଉନି ଏମିତି ହା ହାଲକା ହାଲକା ପବନ ହଉଛି ଆଉ ଯେମିତି ପୁରା ଥଣ୍ଡା ଲାଗୁଛି ଛାତ ଉପରେ ବସିଲେ
ଆରେ ହଁ ମୁଁ ଏଠି ବସି ମାନେ ପତ୍ର ଟୋଟାଲି ହଲୁନି ନାହିଁ କିନ୍ତୁ ହାୱା ଟା ଥଣ୍ଡା ଦଉଛି ମାନେ କୋଉଠୁ ୱାଆଟା ଆସିଛି କେମିତି କଣ ଆସୁଛି?
ହଁ। ସେ ହାୱା ଟା ପାଇଁ ତ ଆମେ ନିଶ୍ୱାସ ପ୍ରଶ୍ୱାସ ନେଇ ପାରୁଛନ୍ତି ଜଣା ପଡେଇନି ପବନ ଅଛି କିନ୍ତୁ ଆମେ ନିଶ୍ୱାସ ପ୍ରଶ୍ୱାସ ନଉଛନ୍ତି।
ଆମେ ଜାଣିଛ ଆମେ ପ୍ରଶ୍ୱାସରେ ମାନେ କଣ ନିଅନ୍ତି ଭିତରକୁ।
ଏ
ଅମ୍ଳଜାନ।
ଅମ୍ଳଜାନ ଟା ହଁ ଗଛ ଯଦି ଅମ୍ଳଜାନ ଟା ତିଆରି କରେ ଆମେ ସେଇଟା ନିଅନ୍ତି। ହଁ।
ଆଉ କଣ ଛାଡନ୍ତି? ଅଙ୍ଗାରକାଆ ମ୍ଳ ଯୋଉଟା କି ଗଛ ହଁ ଆମେ କଣ ଛାଡନ୍ତି ଆମେ ନିଃଶ୍ଵାସ ରେ କଣ ଛାଡନ୍ତି ବାୟୁମଣ୍ଡଳକୁ?
ଆମେ ଅଙ୍ଗାରକ୍ଲା ଛାଡନ୍ତି
ହଁ ଅଙ୍ଗାର କାମ୍ଳ ଛାଡନ୍ତି କିନ୍ତୁ ସେଇ ଅଙ୍ଗାର କାମ୍ଳକୁ ଗଛ ବ୍ୟବହାର କରି କଣ ତିଆରି କରିବା ତମେ ଜାଣିଛ
ହଁ ହ ସେଟେ ହଁ। ସେ ଯୋଉ କଣଟେ କୁହନ୍ତି ଆଲୋକ ଶ୍ଳେଷଣ ଉପାୟରେ
ହଁ ହଁ ସିଏ ଆମଠାରୁ ଅଙ୍ଗାରକାମ୍ଳକୁ ନିଏ ମାଟି ତଳୁ ତାର ଯେ ମୂଳ ସାହାଯ୍ୟରେ ଜଳ ନିଏ ଆଉ ତାର ତା ପତ୍ରରେ ଯୋଉ କ୍ଲୋରୋଫିଲ୍ ଥାଏ ତା ସାହାଯ୍ୟରେ ସିଏ ଆ ସୂର୍ଯ୍ୟଙ୍କର କିରଣକୁ ନିଏ ତାକୁ ମିଶେଇକି ଶର୍କରା ଜାତୀୟ ଖାଦ୍ୟ ତିଆରି କରେ ଯାହାକୁ ଆମେ ଖାଇଲେ କଣ ଆମ ଦେହ ସୁସ୍ଥ ରହିବ। ଆମକୁ ଏନର୍ଜି ମିଳିବ।
ହଁ ହଁ ସେମିତି ବି ଆମକୁ ସମସ୍ତେ କୁହନ୍ତି ଶାଗ ଖାଇବାକୁ ମାନେ ଗଛରେ ଯୋଉ ମାନେ ଅର୍ଗାନିକ ଯୋଉଟା ଆମେ ନିଜେ ଲଗେଇଛନ୍ତି। ସେଇୁର ଖାଇବାକୁ ସାର ଜାତୀୟ ଖାଦ୍ୟ ନ ଖାଇବାକୁ ହଉ ମନା କରନ୍ତି।
ହଁ ଆଉ ଗୋଟେ କଥା ବି ଶୁଣିଥିବ କି କୁହନ୍ତି ରାତିରେ ଗଛ ମୂଳରେ ନ ଶୋଇବା ପାଇଁ ତାର କାରଣ ତମେ କଣ ଜାଣିଛ କି?
ହୁଁ ନା ମୁଁ ଜାଣିନି।
କାରଣ ରାତିରେ ଆମର ଯୋଉ ଗଛ ମାନେ ଅମ୍ଳଜାନ କୁ ଗ୍ରହଣ କରେ ଅଙ୍ଗାର କମ୍ଳକୁ ମାନେ ବାୟୁମଣ୍ଡଳକୁୁ ଛାଡିଦଏ ଯଦି ଆମେ ଗଛ ମୂଳରେ ଶୋଇବା ତାହେଲେ ଅଙ୍ଗାର କମ୍ଳ ଗୁରା ଆମ ପ୍ରସାସରେ ଯିବ ନା ଯୋଉଟା କି ଆମ ପାଇଁ ଭଲ ନୁହଁ ସେଥିପାଇଁ।
ହ କେତେ ଭଲ କଥା ଜାଣିଛ ତମେ
ହଁ କିଛି କିଛି ଜାଣିଛି ଆଉ।
ହୁଁ ହୁଁ।
ଆଉ ତମର ଶାଡେ କଣ ମାନେ ଯୋଉ ମାନେ ସବୁ ଘର କରୁଛନ୍ତି, ବଡ ବଡ ଘର ନା ଆଗରୁ ଯୋଉ କୁଡିଆ ଘର ଥିଲା ସେଇ ଘର ନା ସବୁ ବଡ ବଡ ଘର ସବୁ କରିଦେଇଛନ୍ତି।
ନା ଏବେ ତ ପ୍ରାୟତଃ ସମସ୍ତଙ୍କର କୋଠା ଘର ତାପରେ ଏବେ ଯୋଉ ଗୋଟେ ମାନେ ଯାହାର ବି କୋଠାର ଅଛି, ଏବେ ଗୋଟେ ଗୋଟେ ଲୋକଙ୍କ ଘରେ ଦେଖିବାକୁ ମିଳୁଛି ଗୋଟେ ଗୋଟେ ଚାଳ ଘର ବି ଅଛି ଯେମିତି ଆମର ବି ଗୋଟେ ଚାଳ ଘର ଅଛି ସେଇଭଳିଆ ସମସ୍ତଙ୍କର ଗୋଟେ ଗୋଟେ ଚାଳ ଘର ଅଛି। ବେଶୀ ଲୋକ ତ କହିପାରିବିନି ଆ ଆମ ଗାଁରେ ପ୍ରାୟ ଦଶ କୋଡିଏ ଜଣଙ୍କର ତ ବାହାରିବ ଆଉ ଯୋଉମାନେ ଅତି ଯୋଉ ଗରିବ ଲୋକ କ ସେମାନଙ୍କର ବି ଚାଳହର ଏପର୍ଯ୍ୟନ୍ତ ଅଛି।
ଆମର ବି ଆଗ ଚାଳ ଘର ଥିଲା ଏବେ କିନ୍ତୁ, ଗୋଟିଏ ବାସ କୋଠା ଘର ତାପରେ ବାହାରେ ସେମିତି ଗୋଟେ କରିଦେଇଛନ୍ତି ଖାଲି ରୋଷେଇ ପାଇଁ କିନ୍ତୁ ତା ମାନେ ମାଟି ଘରେ ମାନେ କୋଠା ଘର ଠାରୁ ବି ଭଲ ଥଣ୍ଡା ଲାଗେ ଭଲ ବି ଲାଗେ ଆଉ ତମର ଶାଢୀ ହଁ ତମର ସେଇଠି ଯୋଉ ଗରିବ ମାନେ ଅଛନ୍ତି ଯାହାର କୋଠା ଘର ନାହିଁ ଚାଳ ଛପର ଘର ତାଙ୍କୁ ବି ସରକାରଙ୍କ ତରଫରୁ ବହୁତ ସାରା ମାନେ ମିଳୁଥିବ ସ୍କିମ୍ ବହୁତ ସାରା ମିଳୁଥିବ?
ନା ଅସ୍ତି ତ କାଇହିଁ କିଛି ମିଳୁନି ତଥାପି ଯାହାକୁ ମିଳୁଛି ଯୋଉ ଇନ୍ଦ୍ରାବାସ
ହୁଁ ଇନ୍ଦିରା ଆବାସ ଯୋଜନା ତାଙ୍ଗମଳିଳେ
ହଁ ସେମାନେ ଘର କରୁଛନ୍ତି।
ହଁ ଆମ ଗାଁ ରେ ବି ବହୁତ ସାରା ଗରିବ ଲୋକ ଅଛନ୍ତି, ମାନେ ଏବେ ମାନେ ଆଗରୁ ବି କିଛି କିଛି ଲୋକଙ୍କୁ ମିଳିଛି ଏବେ ବି କିଛି ଲୋକଙ୍କୁ ମିଳିଛି ଆଉ ଆମର ବି ଗରିବ କାହିଁ ଆମକୁ କାହିଁ ଦଉନାହାଁନ୍ତି ଆଗକୁ ଯଦି ଦେବେ
ହଁ ମୁଁ ବି ସେୟା ଭାବୁଛି ମୁଁ ଆମକୁ କାଇଁ ଦଉନାହାନ୍ତି ସିନା ମୋ ଦାଦା ଚାକିରି କରୁଛନ୍ତି, ମୋ ବାପା ତ ଚାକିରି କରୁନାହାନ୍ତି ଆମକୁ କୁହ କାଇଁ ଦଉନାହାନ୍ତି ଇନ୍ଦିରା ଆବାସ ଯୋଜନା।
ମେ ବୋଧେ ହଁ ଦବା କଥା ତ
ହୁଁ ସେଇପା ଆମକୁ ବି ଦେଇନାହାନ୍ତି।
କେମିତି କଣ ତାକୁ ମିଳେ ସେଇ ପ୍ରୋସେସ୍ ଟା କଲେ ଯାଇକି ତମକୁ ମିଳିବ।
ହଁ ତମର ଆସି ସାରିଲାଣି କି?
ନା ନା ଆମର ଆସିନି।